ହଁ କଣ କରୁଛ?
ବସିଚି।
ଆଚ୍ଛା। ଖାଇଥିଲ କଣ?
ଆଜି ଭାତ୍ ତ, ଡାଲମା ପୋଟଳ ତରକାରୀ ଆଉ ସାଲାଡ଼।
ଆଚ୍ଛା ଦିଆ ବଲ ଅଛି?
ହଁ।
ଆଉ ସବୁ ଘରଲୋକଙ୍କ ଦେହ ଭଲ ଅଛି?
ହୁଁ ବଢିଆ ଅଛି।
ଆଚ୍ଛା ଆଚ୍ଛା। ଆଉ ଏବେ ପଢୁଛ ନା ଘରେ ଅଛ? ହ
ମୁଁ ପଢୁଛି ପଢ଼ି ପଢି ସାରିଲେଇ।
ଆଉ ପଢ଼ାଟା କମ୍ପ୍ଲିଟ୍ ସରିଲାଣି?
ହୁଁ।
ଭଲ କଥା।
ହୁଁ ହୁଁ
ଆଉ କଣ କୁଅ? ମୁଁ ଖାଇଥିଲି ଭାତ, ତରକାରୀ ଆଉ ଆମ୍ୱ ଅ
ଏବେ ସବୁବେଳେ ଆମ୍ବ ସମସ୍ତେ ଖାଉଛନ୍ତି। ସେ ଯିଏ ଆମ୍ବର ଚାଲିଚି ସମସ୍ତେ ଆମ୍ବ ଖାଉଛନ୍ତି। ସମସ୍ତେ ଏବେ ବି ଆମ୍ବ ଖାଉଥିଲି ଘରେ। ହୁଁ। ଆଚୁଆଲି ମାନେ ଆମ୍ବ ଗଛର କେତେ ଗୁଡା ଇଏ ସେ କେତେ କଥା ଆମ୍ବ ପତ୍ର ଦଉଛି। କଛ ଦଉଛି କାଠ ଦଉଛି ଅମ୍ଳଜାନ ଦଉଛି ସବୁ ବି ଦଉଛି।
ହୁଁ ନିହାତି। ଉହୁଁ। ହହଁ ହଁ ଯଉ କୋଶଚୀନ ପଚାରୁଚି କେତେକ ତମେ ଆନ୍ସର ଦବ ତ?
ହୁଁ।
ମୁଁ ଗୋଟେ ପଚାରୁଛି ତମେ ପଚାରିବ।
ହୁଁ।
ହଉ ମୁଁ ଫାଷ୍ଟ କୋଶଚୀନ ପଚାରୁଛି ତମକୁ ଭାବିକିରି। ତି ତ ଫାଷ୍ଟ କୁହ ଗଛ କାହିଁକି ଆମ ପାଇଁ ଆବଶ୍ୟକ।
ଗଛ ଆମ
ମ ମ ମ
ହଁ ଅଁ। ଗଛ ଦ୍ଵାରା ଆମେ ନିଶ୍ଵାସ ନେଇପାରୁ ଗଛ ଦ୍ୱାରା ବର୍ଷା ହୁଏ ଗ ଛ ଦ୍ଵାରା ମାନେ ଆମେ ଫଳ ପାଉ ଆଉ ଫୁଲ ଆଉ କାଠ ଆଉ ବିଶେଷ କରି ଗଛ ଆମକୁ ଛାୟା ଦିଏ କିଛି ନହେଲେ ଗଛରେ କି ଯେ ମାନେ ଫଳ ନ ଫଳିଲେ ବି ସେ ଆମକୁ ଛାୟା ଦିଏ ଶାନ୍ତିି ପ୍ରଦାନ କରେ ଖରା ଦିନରେ।
ଆଛା ଆଛା ହୁଁ ହଉ ତମେ ମତେ ଗୋଟେ ପଚାର।
ଯଦି ଗ ଛ ନ ରହିବ ତାହେଲେ ପୃଥିବୀର ଅବସ୍ଥା କଣ ହବ।
କିଛି ନାଇଁ ସବୁ ବାସ ଖାଲି ହ ସବୁ ମାନେ କଣ କହିଲେ ମାନେ ବେଶୀ କରି କଷ୍ଟ ଲାଗିବ ଆଉ କିଛି ଯଦି ନଥାଇପାରେ।
ହଁ ନା ଗଛ ନ ରହିଲେ ଗ ସେ ନ ରହିଲେ କେମିତି ମାନେ ପୃଥିବୀର ଅବସ୍ଥା କଣ ହବ।
ବହୁତ ସାରା ଆଉ ଯେମିତିକ ଆମେ କିଛି ଛାଇ ଯଉ କହୁଥିଲ ସେଇଟା ପାଇପାରିବାନି। କିଛି ମାନେ ସବୁ ମାନେ ବହୁତ କଷ୍ଟ ରହିବ ସବୁ। ଲୋକଆଉ ବଞ୍ଚିବେନି। ଖାଇ ହେଇଯ ଯାହାିବ ମୁଁ ତମେ ମତେ ଗୋଟେ କୋସିନ ପଚାର
ହୁଁ।
ନହେଲେ ମୁଁ ପଚାରୁଛି ଗଛ ଲଗେଇବାର ଉପାଦାନ କଣ?
ହୁଁ।
ଗଛ ଲଗେଇବାର ଉପାଦାନ କଣ?
ଗଛ ଲଗେଇବାର ଉପାଦାନ ହଉଛି ମାଟି ପାଣି। ଖତ ପର୍ଯ୍ୟାପ୍ତ ବାୟୁ ଚଳାଚଳ ସୂର୍ଯ୍ୟାଲୋକ ଏସବୁ।
ଛ ଲଗେଇବା ଲଗେଇଲେ ପରିବେଶ ସୁନ୍ଦର ହୁଏ। ବର୍ଷା ହେବାରେ ଚା ଜମିରେ ମାଟି କ୍ଷୟ ରୋକିଥାଏ ବାୟୁ
ମାନେ ଶୁଣ ଶୁଣ ତମେ ଯ ପଚାରିଲ ଗଛର ଉପାଦାନ କଣ ସେଟା ହଉଛି ଗଛ ଲଗେଇବା ଦ୍ଵାରା କଣ ଉପକାର ହୁଏ ଉପକାର ହଉଚି ଗଛ ଲଗେଇଲେ ସେଠିକା ଜି ଅଞ୍ଚଳର ମାଟି ଟି ମୂର୍ତ୍ତିକା ଖେୟ ହୁଏନା। ଗଛ ଲଗେଇଲେ ମାନେ ପରିବେଶ ପୁରା ଥଣ୍ଡା ଲାଗେ। ଆଉ ପର୍ଯ୍ୟାପ୍ତ ପରିମାଣରେ ବାୟୁ ମିଳେ ଆଉ ପର୍ଯ୍ୟାପ୍ତ ପରିମାଣରେ ଆମକୁ ମାନେ ଛାୟା ମିଳେ ଫଳ ଆଉ ଫୁଲ ଏ ସବୁ ବହୁତ ମିଳେ ଯାହା ଦ୍ଵାରା ଆମେ ଗଛ ଟେ ଲଗେଇଲେ ଆମେ ଆରାମସେ ସବୁ କିିଛି ପାଇପାରିବା ଗଛଠାରୁ
ହୁଁ। ହଁ ଆଉ ଗୋଟେ କୋଶ୍ଚନି ପଚାରୁଛି।
ହୁଁ।
ଆମ୍ବ ଗଛର ମହତ୍ବ କଣ?
ଆମ୍ବ ଗଛର ହଉଛି ଆମ୍ବ ଗଛର ମହତ୍ଵ ହଉଛି ମାନେ ଏହା ମାନେ ଶୁଭ କାମରେ ଲାଗେ ଆମ୍ବ ଗଛଟା ଆମ୍ବ ଗଛର ତ୍ର ଯେକୌଣସି ଦେବା ଦେବୀ ଆ ସାଂସ୍କୃତିକ ଅନୁଷ୍ଠାନ। ଏସବୁ ରେ ଏ ସହଜରେ ଲାଗିପାରେ ଆଉ ଆମ୍ବ ଆମ୍ ଆମ୍ବ ଗଛର ଆମ୍ବ ଫଳ ଯୋଉଟା ଠାକୁରଙ୍କ ପ୍ରସାଦ ରେ ଲାଗେ ଆମ୍ବ ନଡିଆ ଯେମତି ପୂଜା ହୁଏ ଆମ୍ବ ପୂଜା ହୁଏ। ଆମ୍ବ ପତ୍ର ଠାକୁରଙ୍କ ପାଖରେ ତୋରଣ ରୂପରେ ସଜାଯାଏ। ଅଛି ଆ କଣ ଅ ବଉଳ ବଉଳ ଯେ ଯେତେବେଳେ ଆମ୍ବ ଗଛରେ ବଉଳ ଆସେ ସେତେବେଳେ ବଉଳ ଅମାବାସ୍ୟା ହୁଏ। ମାନେ ବଉଳ ଅମବାସ୍ୟା ଗଛରେ ଆମ୍ବ ଗଛରେ ବଉଳ ଆଣିବାଟା ଗୋଟେ ଓଡିଆ ମାନେ ଓଡ଼ିଆ ଜାତି ମାନେ ଓଡ଼ିଆ ସଂସ୍କୃତିର ମାନେ ଅମବାସ୍ୟ ର ଗୋଟେ ପ୍ରତୀକ ଆଉ ଆମ୍ବ ଗଛ ହଟ ଥା ବହୁତ। ବଡ ହେଇଥାଏ ଆଉ ତାକୁ ମାନେ ଫାଷ୍ଟ ହେଲା ସେ ଆମକୁ ବହୁତ ଥଣ୍ଡା ମାନେ ଶୀତଳ ପ୍ରଦାନ କରେ।
ହଁ। ଆଉ କଣ କୁହ?
ଆଉଛି ଗଛ ଦ୍ଵାରା ଆମେ ଯେମିତି ମାନେ ଏବେ ସମସ୍ତେ ଏସି ଲଗଉଛନ୍ତି। ସମସ୍ତେ ଫ୍ୟାନ ଲଗଉଛନ୍ତି। ଯଦି ଆମେ ତା ବଦଳରେ ଦଶଟା ଗଛ ଲଗେଇବା ଯଦି ଦଶ ଟା ଚାରା ରୋପଣ କରିବା ତାହେଲେ ସେ ଆଉ ଦି ତିନି ବର୍ଷରେ ଆମକୁ ସେମିତି ଥଣ୍ଡା ପ୍ରଦାନ କରିବ ତା ଫଳରେ ବର୍ଷା ହବ। ସେ ଆମକୁ ଆମେ ଯଦି ଦଶଟା ଫଳ ଗଛ ଲଗେଇବା ଦି ତିନି ବର୍ଷ ପରେ ସେ ଆମକୁ ପର୍ଯ୍ୟାପ୍ତ ପରିମାଣରେ ଫଳ ଦବ ଫୁଲ ଦବ। ସବୁ କିଛି ଦେଇପାରିବ।
ହଁ ସେୟାତ କଥା।
ଆଉ ମୁଁ ହଉଛି ଆମେ ଏତେ ଯୋଉ ଆଜି ମାନେ ଗରମ ଲାଗୁଛି। ଗଛ ନଥିବା ରୁ ପୃଥିବୀ ପୃଷ୍ଠରେ ସେ ସେଥିପାଇଁ ବହୁତ ଗରମ ହଉଛି ଅଙ୍ଗାରକାମଳ ଗ୍ୟାସ୍ ବଢୁଛି ଆ ଆଉ ଲୋକମାନେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି। ସେଇଟା ହଉଛି ଗଛର ଗଛ କଟା ଯିବାର ଫଳା ଫଳ ଯେତେ ଆମେ ଅଧିକା ଗଛ କାଟୁଛେ ସେତେ ଅଧିକ ଗରମ ହେଇ ହେଇ ଚାଲୁଛି ଗ ପୃଥିବୀ ପୃଷ୍ଠ ପୁରା ଗରମ ହେଇଯାଉଛି। ମାନେ ତାପମାତ୍ରା ବହୁତ ବଢି ଯାଉଛି। ଲୋକମାନେ ଅଂଶୁ ଘାତ ରେ ମୃତ୍ୟୁବରଣ କରୁଛନ୍ତି। ଯଦି ସେତିକି ଟାଇମ ଆମ ପାଖରେ ଗଛ ଥାଆନ୍ତା ମାନେ ପୃଥିବୀ ପୃଷ୍ଠରେ ତାହେଲେ ପୃଥିବୀ ଏତେ ଗ ଗରମ ଉତ୍ତପ୍ତ ହୋଇ ନଥାନ୍ତା।
ହଁ ହଁ ଠିକ କଥା।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
ଆଉ ତମକୁ ରୋଷେଇ କରି ଆସେ?
ହୁଁ ସବୁ ରୋଷେଇ ଆସେ।
ଆଛା ଆଛା ଏବେ ତମେ କରୁଛ ନାଇଁ।
ହଁ ମୁଁ ଏବେ କରୁଚି। ମତେ ରୋଷେଇରେ ହଉଛି ଚିକେନ ଆସେ, ମାଛ ଆସେ, ମ ମଟନ ଆସେ, ଡାଲମା ଆସେ, ଖିରି ଆସେନା। ଆଉ ଆଉ ସବୁ ତରକା ଆଉ ସବୁ ଆସେ।
ମୁଁ ବି ସେଇ। ଚିକେନ ଆସେ। ଆଉ ସବୁ ଆସେ ଆଉ ସେ କ୍ଷୀରି ଟା ବି ଆସେ ନା।
ଅ ହଁ। ଆଉ ମତେ ଖାଇବାକୁ ଭଲ ଲାଗେ ଦହିବର, ଚାଟ, ଗୁପ୍ ଚୁପ୍, ଘୁଗୁନି ଆଉ ଆ ମୋମୋଜ ଆଉ ହଉଛି ବିରିୟାନୀ, ମକା ସିଝା ଏସବୁ। ତମକୁ କଣ ଭଲ ଲାଗେ?
ମତେ ବି ସେଇ ବିରିୟାନୀ ଫାଷ୍ଟ ଫୁଡ୍ ଜିନିଷ ବେଶୀ ଆଉ ମକା ବି। ଆଉ ମୋମୋ ବି ଭଲ ଲାଗେ।
ଆଉ ସକାଳୁ ଉଠିଲେ ମୁଁ ଟିକେ ସ୍ୱାସ୍ଥ୍ୟକର ଖାଇବାକୁ ଭଲ ପାଏ। ଯେମିତି ଗଜା ମୁୁଖ ଚାଟ୍ ହେଲା ଆଉ ପନିପରିବା ଖିଚୁଡି ହେଲା ଆଉ ହଉଛି ସନ୍ତୁଳା ହେଲା। ଆଉ ଏସବୁ ମତେ ବହୁତ ଭଲ ଲାଗେ, ସକାଳୁ ଖାଇବାକୁ। ଆଉ ମୁଁ ମତେ କେବେ କେବେ ଫାଷ୍ଟଫୁଡ ରେ ବିରିୟାନୀ ନହେଲେ ଅଣ୍ଡା ଚପ୍ ପସନ୍ଦ। ମୁଁ କେବେ ବି ବହୁତ ମତେ ଭଲ ଲାଗେ କିନ୍ତୁ ଖାଇବାକୁ ମୁଁ ଆଭୋଏଡ୍ କରେ ଆଉ। କାରଣ ଦେହ ପାଇଁ କ୍ଷତି କାର
ହଁ ଠିକ୍। ମୋ ମାମା ବି ଦିଅନ୍ତିନି ସେଗୁଡା କିଛି।
ହୁଁ ହୁଁ ଆମ ଘରେ ସମସ୍ତେ ପାଟି କରନ୍ତି କୁହନ୍ତି କାହିଁକି ଖାଉଚ। ଖାଇଲେ ଦେହ ଖରାପ ହବ। ସେଇଟା ଘରେ ଖା ତିଆରି କରିକି ଖାଅ ବାହରେ ତେଲ ଆଉ ଖରାପ ପାଣି ମିଶୁଚି ଦେହ ଖରାପ ହବ।
ହଁ ସେଆତା କଥା।
ତାପରେ ଆଉ ସେ ଯୋଉ ରଙ୍ଗ ମିଶା ହଉଚି ଆଉ ଖରାପ ପାଣି ଆଉ ଚି ମଇଦା ଏସବୁ ଖାଇଲେ ଦେହ ଖରାପ ହବ ନା। ସେଥିପାଇଁ ସମସ୍ତେ ମନା କରନ୍ତି ଘରେ ଯାହାବି ପ୍ରସ୍ତୁତ କରୁଚ ଘରେ ବନେଇକି ଖାଅ। ବାହାର ଜିନିଷ ଆଦୌ ଖାଓନାହିଁ। ବିଶେଷ କରି ବର୍ଷା ଦିନେ। ହୁଁ ବର୍ଷା ଦିନେ ଖାଅନି। ବର୍ଷା ଦିନେ ଖାଇଲେ ଦେହ ଖରାପ ହବ ବେଶୀ। ଝାଡା ବାନ୍ତି, ଜ୍ଵର ସବୁ ହେଇଯିବ।
ହଁ ଠିକ କଥା।
ଖାଇବା ଖାଇକି
ହୁଁ।
ଆଉ ତମର ପସନ୍ଦ କଣ ଖାଇବାରୁ?
ମତେ ବେଶୀ କରି ମୋ।
ସେଇଟାପୁରା ମଇଦା।
ଆଉ